ମୁଁ ବହୁତ ଭଲ ଅଛି ଆପଣ?
ହଁ ଭଲ ଅଛି, ଏଇ ପୋଖରୀ ମୂଳେ ଠିଆ ହେଇଥିଲି ତ ଆପଣଙ୍କ କଥା ମନେ ପଡିଗଲା।
ହଁ ଆଜ୍ଞା, ଆପଣଙ୍କ ଏବେ ଦିହ କେମିତି ଅଛି ବନ୍ଧୁ? ଆଜ୍ଞା ମୋର ବି ବହୁତ ଭଲ ଅଛି। ଟିକେ ମାମାଙ୍କ ଦେହ ଖରାପ ଥିଲା ତ ମୁଁ ଟିକେ ମେଡିକାଲ ଯାଇଥିଲି। ଆଉ ଏବେ ହେଇ ଆସୁଛି ଆପଣ ବନ୍ଧୁକ ସେବେ ଆପଣ ଟେ ବନ୍ଧୁ ମତେ କଲ୍ କଲେ ଆପଣଙ୍କୁ ଟିକେ କଥା ହେ ମେଡିକାଲ ଯାଇଥିଲି। ଆଉ ଟିକେ ଖାଇନି ତ ମୁଁ ଟିକେ ପଳେଇଆଲି ଆମ ଗାଁ ଗାଁ ଟେ ବସିଲି ଭଲ ଲାଗିଲାଣି ମେଡିକାଲରେ ଥିଲି। ସକାଳୁ ଯାଇଛି ଏ ଯାଁ
ଆଜ୍ଞା ଡାକ୍ତରଖାନା ତ ଆଜ୍ଞା ଡାକ୍ତରଖାନା ତ?
ଆଜ୍ଞା ଡାକ୍ତରଖାନା ଯାଇଥିଲି, ଆଜ୍ଞା ଡାକ୍ତରଖାନା ଯାଇଥିଲି ସେ ଆମର ଯାଇଥିଲି ବଡ କଟକର ଗୋଟେ ବଡ ଡାକ୍ତରଖାନାକୁ ଯାଇଥିଲି। ସକାଳୁ ଯାଇଛି ସାତଟା ରୁ। ହଥର ମାମାଙ୍କ ଦିହ ଖରାପ ଥିଲା ବୋଲି, ସେପାଇ ମୁଁ ଆସିଲି ମାମା ଖାଇବା ଖାଇଲେ ତାଙ୍କୁ ଖାଇବା ମୁଁ ସକାଳୁ ଗୋଟେ ଖାଲି ଥଣ୍ଡାଟିଏ ଗୋଟେ ପିଇଛି, ଆଉ କିଛିି ହିଁ ଖାଇନି। ସେଇପାଇଁ ମୁଁ ଏବେ ଟିକେ ଗାଁ ଆଡ଼େ, ଆଜି ଥଣ୍ଡା ପିଇଛି ଥଣ୍ଡା ପାଣି ନୁହେଁ ଥଣ୍ଡା ଖାଲି ଥଣ୍ଡା ଟିକେ ପିଇଛି, ଆଜ୍ଞା ଥଣ୍ଡା ପିଇଛି। ତାପରେ ସେଠୁ ମୁଁ ଆସିଲି ବେଳକୁ ଆମ ଗାଁ ଘରେ କିଛି ଛି ମାନେ ରୋଷେଇ ହେଇ ନଥିଲା ଏବେ ରୋଷେଇ ହେଇ ସାରିବଣୀ, ଟିକେ ଲାଇନ ନାହିଁ ବୋଲି ମୁଁ ଟିକେ ପଳେଇଆାଇଲି। କ ଲାଇନ ପଳେଇ ଆଇଲି ମୁଁ କଲରେ ଟିକେ ଆପଣଙ୍କ ସହିତ ଟିକେ କଥା ହେଇକି ବନ୍ଧୁ ଆପଣଙ୍କ ସହିତ ଏତେ ବନ୍ଧୁ କଥା ହେଇକିନା ମୁଁ ଟିକେ ଘରକୁ ଯିବି ଖାଇବାକୁ ଏତିକି ହେଲା କଥା।
ଆଜ୍ଞା ମୁଁ କହୁଛି ଆପଣ ଏ ଦିଆ ତ ମାନେ ଖଣିଜ ପଦାର୍ଥରେ ପୋତି ହେଇଯାଇଛି ଯାହା ଫଳରେ ଆପଣ ମା ଡେଲି ଦେଖୁଥିବେ ଯେମିତି କି ବଡ ବଡ ଗାଡି। ଏମିତି ଦୁଇ ଚା ଦଶ ଚକିଆ, ବାର ଚକିଆ। ଆ ପଥର ମାନେ ପଥର ପଥର ବହନ କରିଥିବେ, ଯେମିତି କିି
ଆଜ୍ଞା ଆମ ଆଡେ କିଏ ଏମତି ଯୋଉ ଆଜ୍ଞା ଆପଣ ଯେମିତି କହୁଛନ୍ତି ଆମର କି ମୁଁ ତ ଆମ ଗାଁ ଆଡେ ପାହାଡ ଚାଲିଛି। ପାହାଡ଼କୁ କଟାକଟି ଚାଲିଛି ଯୋଉ ଆପଣ କହୁଛନ୍ତି ୟ ହାଇବା ହାଇବା କେତେ ଇଏ ଯାଉଛି, ଖଣିସରେ ସେ କଟା ହେଇକିନା କେତେ କୁଆଡେ କୁଆ ଯାଉଛି। ସେ ତ ଭଲ ଆପଣ ଯୋଉ କହୁଛନ୍ତି ଖଣିରେ ବହୁତ ଭଲ ପଇସାରେ ହିଁ ବାହାରିବ। ଆଉ ମାନେ ମୋ ଭାଇ ଅଛନ୍ତି ସେଥିରେ ସେ କହୁଥିଲେ ହଁ ମତେ କହୁଥିଲେ ରହିବାକୁ, ମୁଁ କହିଲି ମୁଁ ଏଇନା ପଢୁଛି। ପଢ଼ା ସରିଲା ପରେ ମୁଁ ଯାଇଁ ସେଟି ରହିବି, ମୋର ଆଉ ଗୋଟ ବର୍ଷ ପରେ ମୁଁ ଯାଇଁ ସେଠି ରହିବି। କାମ କର ମାନେ ଇଏ କରିବି, ଭାଇ କହୁଥିଲା ନିଜେ ଗୋଟେ ଖୋଲିବ ବୋଲି ସେମିତିଆ ଇଏ ଆମର ସେ ସେ କର ଆମର ଖୋଲା ହବ ବାର ବର୍ଷ ବେଳକୁ, ସେଥିରେ ମୁଁ ରହିଯିବି। ଜାଣିଯିବି କାମ ଆପଣ କଣ ଯୋଉ କଥା କ ଆପଣଙ୍କୁ ରଖି ଆପଣ ଯଦି କହିବେ ଆପଣଙ୍କୁ ଆନିକି ରଖିଦେବି।
ଆଜ୍ଞା।
ଆଜ୍ଞା।
ଆଜ୍ଞା ତାହେଲେ ଆପଣ ସବୁବେଳେ ଉଁ ଦୃଶ୍ୟ ଦେଖୁ ଛନ୍ତି ଯେମିତିକି ବଡ଼ ବଡ଼ ଗାଡ଼ି ଆଉ ବଡ଼ ବ, ଆଜ୍ଞା।
ଆଜ୍ଞା।
ଖୋଳ ଖୋଳିବା ଯନ୍ତ୍ର ଯେମତିକି ଏବେ ସବୁ ପାହାଡ଼ କଟା ହେଇକି ଯୋଉ ଭଳିଆ ଆ ହଉଛି ରାସ୍ତା, ଆପଣ ଆଡେ ତ ହେଇଥିବେ ଯା କୁ ମାନେ ଠା ହାଏ ବଡ଼ ବଡ଼ ଗାଡ଼ି ଯେପ ଯେପରିକି ବାର ଚକିଆ ଦୁଇ ଚକିଆ ସେ ବହନ କରିକି ନେଇକି ଆମ ଆମ ଗାଁ ଆଡ଼େ ବି ଆସଥିଲେ କାଲି ଚାରିଟା ଖଣ୍ଡେ ଚାରିଟା ଗାଡି ଆସିଥିଲେ କି ଏଇ ଆମରି ଗାଡିଆ ମୂଳେ ପକେଇଚନ୍ତି। ଆଜ୍ଞା, ଭଲ ମାନେ ଏ ଏବେ ଉଁ ଆପଣ ଜାଣିଚନ୍ତି କି ମହରମ ମିଳିବ କୋଉଠି?
ଆଜ୍ଞା ଆମରି ସେଇଠି ହଉଚି ଆମରି ପାହାଡ କରେ ସେଠି ମହରମ ହଉଚି କିଛି ମାଙ୍କେଡା ବି କିଛି କଟା ହଉଚି। ଚିପ୍ସ ହଉଚି ମେଣ୍ଟାଲ ହଉଚି ସବୁ ହଉଚି ଯାହା ଖୋଜିବେ ଆମ ଏଠି ପାଇଯିବେ।
ହଉ ଆଜ୍ଞା ତାହେଲେ ମୁଁ କାଲି ଆପଣ ଆପଣଙ୍କ ମାନେ ଆପଣ ସେଇଠି ଥିବେ ମୁଁ ସେଇଠି ଚାରିଟା ଆଉ ଚାର ଚାରି ଚକିଆ ବା ଆଉ ଉଁ ଛଅ ଚକିଆ ପଠେଇବି ଆପଣ ସେଇଠି କଥାବାର୍ତ୍ତା ହେଇକି ଟିକେ ଆ ଆମ ଗାଡିରେ ଟିକେ ମହରମ ଦି ଗାଡି ଆଉ ଚିପ୍ସ ମାନେ ଆପଣ ଯୋଉ ଛୋଟ ଛୋଟ ଗୋଡି ଗୋଡି ଦି ଗାଡି ଆଉ ବଡ ପଥର
ଆଜ୍ଞା ସେ ଆପଣ ଯୋଉ କହୁଛନ୍ତି ଆପଣ ଯୋଉ ପଠେଇ ଦେବେ ବୋଲି ଆପଣ ହିଁ ନିଜେ ଆସିଆକୁ ପଡିବ ଆପଣ ହିଁ ଦେଖିବେ ଆଉ କେମିତି କଅଁ କୋଉଟା ନେବେ ବଡ ଅଛି ଛୋଟ ଅଛି ମେଣ୍ଟାଲ ବି ବଡ ଛୋଟ ଅଛି, ମେଣ୍ଟାଲଟା ଗୋଟେ ସାଇଜର ମେଣ୍ଟାଲ ମୁଁ ଜାନି କିନ୍ତୁ ଗୋଡି ବଡ ଛୋଟ ଅଛି ଚୁନି ଗଡି ଅଛି ଟିକେ ବଡ ଗୋଡି ଅଛି ଆଉ ତ ଯୋଉ ଆପଣ କହୁ ଚନ୍ତି ମହରମ ଯୋଉ କହୁ ଯୋଉ ଯଷ୍ଟ ଅଷ୍ଟ ଯୋଉ କହୁଛନ୍ତି, ଯୋଉ ପଡେ ରାସ୍ତା ବାସ୍ ସେ ଯୋଉ ପଡେ ଯୋଉ ଡଷ୍ଟ୍ ଆଗେ ଯୋଉ ନାଲିଆ ମାଟିଆ ଆପଣ ଯୋଉ କହୁଛନ୍ତି ସେଟା ବି ଅଛି ଆପଣ ଆସିବେ ଦେଖିବେ ଯାହା ମୁଁ କହିଲି ସେଇଆ ହିଁ ନେଇକି ହିଁ ଯିବେ।
ଆଜ୍ଞା ଆପଣ ଆଡେ ତ ଯେଇ ମାନେ ପାହାଡ କଟା ହଉଛି ଯାହା ଫଳରେ ଆପଣଙ୍କ ଆଡେ ବହୁତୁ ପ୍ରଭାବରେ ଗ୍ରୀଷ୍ମ ପ୍ରଭାବ ହଉ ଥିବ ମୁଁ ଜାଣିପାରୁଚି ଆପଣ ଲାଇନ ନାହିଁ ବୋଲି ଗାଁକୁ ପଳେଇ ଆଇଚନ୍ତି। ଲାଇନ ଯଦି ନଥିଲେ ବି ଆପଣ ଘରେ ଥାଆନ୍ତେ।
ଆଜ୍ଞା ଆପଣଙ୍କ ମୁଁ ତ ଏବେ ଯାଇନି ଭାଇ ଏବେ ଯାଇଛି ଭାଇ ବି ଆସିଲେ କିଛି ତାଙ୍କୁ ମୁଁ ପଚାରିବି କେତେ କଣ ଟଙ୍କା ଅଛି ଆପଣଙ୍କୁ ସେଇଟା ମୁଁ କହିବି ପଛରେ କ କଲ୍ କରିକି ଆପଣଙ୍କୁ ଭାଇ ଆସିଲା ବେଳେ ଏବେ ତ ଭାଇ ଆସିନି ଭାଇ ଅଛି ଏଠି ଉଁ ଭାଇକି ବୋଧେ କଲ୍ କରିବି ବୋଲି ଭାବୁଛି ନା ଆଗେ ଆପଣଙ୍କ ସହିତ କଥାହେଇ ସାରିବି କିଛି ମାନେ କିଛି ସମୟ ପାଇଲେ ଆପଣଙ୍କୁ ହିଁ କ କଲ୍ କରିବି କେତେ କଣ ରେଟ୍ ଅଛି ଆପଣ ଯଦି ଗାଡ଼ି ପଠଇବେ ଆମ ପାଖରେ ବି ଗାଡ଼ି ଅଛି ଆପଣଙ୍କୁ ନେଇ ଆପଣଙ୍କ ଘରେ ଢାଳି ଦେବେ। ଆପଣ ଯଉଟା କହିବେ ହିଁ ସେଇଟା ଆପଣଙ୍କୁ ମୁଁ ହିଁ କହିବି ଆପଣ ଗାଡ଼ି କହିବେ ଯଦି ମୁଁ ଗାଡ଼ି ପଠେଇଦେବି। ଆଉ ଆପଣ ଯଦି ଗାଡ଼ି ନେଇକି ଆସିିବେ ଆପଣ ହିଁ ଆସିବେ କିନ୍ତୁ ଆପଣଙ୍କୁ ଟିକେ ଆସିଆକୁ ହିଁ ପଡ଼ିବ।
ଆଜ୍ଞା। ଆଜ୍ଞା ଆପଣ ମ-ଉଁ ଜାଣିଛନ୍ତି ମୋର ବି କିଛି ମାନେ ବେପାର ବ୍ୟବସାୟୀ ଅଛି। ଯେମତିକି ଯୋଉ ଆପଣ ଗାଁରେ ଯାଏ ମାନେ ଲୋକ ଯୋଉ ଯାଆନ୍ତି ବୋତଲ ଆଉ କାଚ ବୋତଲ କିମ୍ବା ପ୍ଲାଷ୍ଟିକ ବୋ ବୋତଲ କିମ୍ବା ଯୋଉ ଡବା।
ଆଜ୍ଞା ମୁଁ ଆପଣ ଶୁଣଥିଲି ଆପଣଙ୍କର ଗୋଟେ ଇୟ ଅଛି ପାଣି ଯୋଉ ଇଏ ଫ୍ୟାକ୍ଟ୍ରି ଅଛି ଆପଣଙ୍କର ଗୋଟେ ପାଣି ଫ୍ୟାକ୍ଟ୍ରି। ଆଜ୍ଞା ବେପାର ଆପଣ ଆଜ୍ଞା ପାଣି ବେପାର ଗୋଟେ ବ୍ୟବସାୟ ଅଛି। ଆପଣ ସେଇଟା ଆପଣ ଗୋଟେ କାମ କରୁନାହାନ୍ତି ମୋର ଗୋଟେ କମ୍ପାନୀ ମାନେ ଇଏ ଅଛି ଏଠି ଆପଣ ଖାଲି ଆପଣ ଏ ଗାଡ଼ି ବୁଲଥିବ ପାଣିରେ ଅଛି ମାନେ ଆପଣ ଗାଡି ବୁଲୁଥିବ ଆପଣଙ୍କର।
ଆଜ୍ଞା ଆଜ୍ଞା ବସୁଧା
ସେ ଯୋଉ ଗାଡି ବୁଲୁଥିବ ଆପଣଙ୍କ ପାଣି ଗାଡି ସବୁଆଡେ ଦଉଥିବେ ଦୋକାନ ଦୋକାନ ବୁଲିବାଲି ଦଉଥିବେ ନା ନାଇଁ।
ଆଜ୍ଞା ନିଶ୍ଚୟ।
ଆଜ୍ଞା ଆମର ଅଛି ଟିକେ ଆପଣ କହିବେ ଆପଣଙ୍କୁ ଆପଣ ଟିକେ ଆଣି ଗାଡିରେ ଦେଇଦେବେ ଟିକେ ପା ପାଣି ଆଣିକି ଆପଣ ଟିକେ ଦେଇଦେବେ ସେଟା ଆମର ସୁବିଧା ହବ ଫ୍ୟାକ୍ଟ୍ରିରେ କିଛି ଦେଇଦେବେ ଆପଣ ଗୋଟେ ଯୋଉ ଆପଣ କରୁଛନ୍ତି ପଠଉଛନ୍ତି ଆପଣ ଗୋଟେ ତିନ ଚକିଆରେ ପଠଉଥିବେ ନା ନାଇଁ
ଆଜ୍ଞା।
ତିନି ଚକିଆ ପଠଉଛି ଫୁଲ ଆପଣ ପଠେଇଦେବେ ଆମର ରହିବ କିଛି ଆମ ଏଠି ଆମର କାମ ଜୋର ଅଛନ୍ତି ସେଠି କିଛି ପାଣି ରହିବେ ଆଉ ଆମ ଦୋକାନରେ କିଛି ପାଣି ମାନେ ଆମର ଦୋକାନୀ ଗୋଟେ ଅଛି ଆମ ଗାଁ ଗତିରେ ଏଠି ତାଙ୍କ କତିରେ କିଛି ପାଣି ରହିବ।
ଆଜ୍ଞା ଆଜ୍ଞା ମୁଁ ନିଶ୍ଚୟ ପଠେଇବି ଯେ ଆପଣ ମାନେ ବାହାଘର ଯଦି ଆପଣ ବାହାଘର କିମ୍ବା ବ ବ୍ରତଘର ଆଉ ମଲା ଭୋଜିରେ ମତେ ବି କହିପାରିବେ ମୁଁ ପାଣି କିମ୍ବା ଯାହା ମୋ ଦ୍ଵାରା ଯୋ ମାନେ ମୁ ଯୋ
ଆର ଏବେ ଗୋଟେ ବା ଆଜ୍ଞା ଆପଣ ଯୋଉ କହୁଛନ୍ତି ବାହାଘର ଆପ ଆପଣ ଯୋଉ ବାହାଘର ଏବେ ଗୋଟେ ଆମର ଅଛି ଏଇ ଆମର ଦି ତିନି ଦିନ ତିନି ଦିନ ପରେ ଆମ କହୁଥିଲେ ଆର ଶନି ଏ ଶନି ବାରେ ଅଛି ଆର ଶନିବାର ବେଳକୁ ନା ଶୁକ୍ର ଭାର ବେଳକୁ ତାଙ୍କ ଘର ବାହାଘର ଘର ସିଏ ମତେ ଖାଇବା ଟିକେ ତାଙ୍କ ବ୍ୟବସ୍ଥା ଦେଇଛନ୍ତି ଛନ୍ତି ପାଣି ଫାଣି ଆଉ ଖାଇବା ଫାଇବା ମାନେ କେମତି ଆପଣ ଟିକେ ବୁଝିବେ ରହିବା ପାଇଁ ମୁଁ ସେଇଟା ଭାବୁଛି ଆପଣଙ୍କ ଥିରୁ ପାଣି ଆଣିଲେ ଠିକ୍ ହେବ ତ। ଆପଣ ଟିକେ ପହଞ୍ଚେଇଦବେ ଟିକେ ଟିକେ ଠିକ୍ ଟାଇମରେ ପାଣି ଆଉ ଗୋଟେ ଟେ ଆପଣ ଓରପ
ଆଜ୍ଞା ଆପଣ ଆଜ୍ଞା ଯୋଉ କହୁଛନ୍ତି ଭୋଜି ଜିନିଷ ଆମ କତିରେ ଆମର ବି ଗୋଟେ ଅଛି କି ବିୀ ଦୋକାନ ଯାହା ଫଳରେ ଆପଣ ମତେ ଖାତାରେ ମାନେ ଆପଣ ଯୋଉ ଲେଖିକି ଚିଠା ଟା ପଠେଇଥବେେ ମୋ କତିିକି ମୁଁ ଆପଣଙ୍କୁ ସେଇ ସେଇ ଜିନିଷ ନିର୍ଦ୍ଦିଷ୍ଟ ଟାଇମ୍ ଦେଇଥିବ ମୁଁ ସେଇ ଟାଇମ ମୁ ୟରେ ନ ବି ପହଞ୍ଚେଇ ଦେବି ଆପଣ କଦିକି
ଆଜ୍ଞା ଆପଣ ଯୋଉ କହୁଛନ୍ତି ଭାଇ ମୁଁ କି କିଛି ଯିବା ମୁଁ ଯାଇପାରେ ନପାରେ ମୁଁ ଆପଣଙ୍କ ଗୋଟେ ମୋ ପିଲା ପଠେଇଦେବି ଆପଣଙ୍କ କତିକି ଆପଣ ଆଇ ସେଠି ପିଲାଙ୍କ ରୁ ସେ ଯିବେ ଆପଣ ଆଣି ଦେଖି ଦେବେ କେତେଟା କଣ ଆଣିଵେ ମୁଁ ତାଙ୍କୁ କହି ଦେଇ ଥିଵି ଲେଖିକିନା ଆପଣ ସେଇଟା ଦେଖିଦେବେ ମତେ ମୋତେ ଖାଲି କଲ୍ କରି କହିଦେ ମୁଁ ପିଲାଙ୍କୁ ବି କହିଦେଇଥିଲି ତା ପିଲାଙ୍କୁ କହିଦବ ହଁ କେତେ ଟଙ୍କା କଣ ହେଇଛି, ମୁଁ ସେ ପିଲାଙ୍କୁ ମୁଁ କହିଦେବି ଆମ ପିଲା ଯୋଉ ଯାଇି ଯିବେ ସେଠୁ ମୁଁ କହିଦେବି ଆପଣ ସେଟା କହିଦେବେ କେତେ ଟଙ୍କା କଣ ପାଣି ଅଛି କେତେ ରେଟ ରେ ସେ କୋଉ ପାଣି ଆଣିବେ ସେଇଟା ଛୋଟ ଆଣିବେ ନା ବଡ ଆଣିବେ ତାଙ୍କ ଘର ଟିକେ ପଚାରଦେବି ଏ ପଚାରିକି ଆପଣଙ୍କୁ ହିଁ ମୁଁ କହିବି।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କୋଉ ଦିନେ ଶନିବାର ଶୁକ୍ରବାର ନେ
ଶୁକ୍ରବାର ଶନିବାର ଆମର ଶୁକ୍ରବାର ରଖନ୍ତି ତାଙ୍କର ବାହାଘର । ଆମର ପଡୁଛି ତାଙ୍କ ବା ତାଙ୍କୁ ଯୋଉ କହୁଛନ୍ତି ଆମର ତିନି ତାରିଖ ତାଙ୍କର ବାହାଘର ପଡୁଛି ତିନି ତାରିଖ ମାନେ ଶୁକ୍ରବାର ହିଁ ପଡୁଛି ବୋଲି ଶୁକ୍ରବାର ଯୋଉ ପଡୁଛି ସେଇ ଆପଣ ଟିକେ ଦେଖିଦେବେ ଟିକେ ପାଣି ଫାଣି ଟିକେ ଆମ ଦରକାର ଅଛି ଦେଖିଦେବେ ବରଫ ବି ଟିକେ ଦେବେ ଆପଣ ଆପଣ ମୋରେ ପାଉଜ ଅଛି ‌?
ଆଜ୍ଞା।
ଆଜ୍ଞା ଯୋଉ ପା ପାଉଜୁ ଅଛି ସେ ପାଉଜୁ ଆପଣଙ୍କ କତିରୁ ଯୋଉ ଆସିବ ଆମେ ସେଇନା ଏକା ପଠେଇବ ବରଫ ଆଉ ପାଉଜୁ ସବୁ ଆମ କେତେ ହିଁ ପଠେଇବ ବରଫ ପଠେଇବନି ବରଫ ଟେ ରାତି ପଠେଇବ ନହେଲେ ଟିକେ ସେ ତରଳି ଯିବ।
ଆଜ୍ଞା ଆଜ୍ଞା ନିଶ୍ଚୟ ପଠେଇବି।
ଆଜ୍ଞା ପଠେଇବେ ମୁଁ ଗୋଟେ ଏପଟେ ଅଛି ବାହାଘର ସେଇଟା ମୁଁ ଆପଣଙ୍କୁ ହିଁ କହିବି । ଆଉ ନହେଲେ କାହାକୁ ଆପଣଙ୍କ ପାଖରେ ଅଛି ମୁଁ ଆଉ ଆଉ କାହା କତିିକି କାଇଁ ଯିବି ଆପଣ ବନ୍ଧୁ କତିକି କାହିଁକି ନା ଆଉ ମୁଁ କାହା କତିକି କାଇଁ ଯିବି ମୋ ସାଙ୍ଗ ଆପଣଙ୍କ କତିରୁ ସବୁ ଜିନିଷ ହିଁ ଆଣିବି।
ଆଜ୍ଞା ।
ଆପଣ ପାଣି ଫ୍ୟାକ୍ଟ୍ରି ଆପଣ ପତ୍ର ଫତ୍ର କଉଠି ଅଛି ଆ
ଆଜ୍ଞା ଖଲି ଖଲି ତ ଆପଣ ଯୋଉ ଭୋଜି ସା ସାମଗ୍ରୀ କଥା କହୁଛନ୍ତି ଖଲି।
ପତ୍ର ଠୋଲି ଏ ପତ୍ର ଠୋଲି ରୋଲ ର ରୋଲର ଯୋଉ ଇଏ ହୁଏ ସେଗୁଡା ସେ ବୁଝିଦେବେ ଟିକେ କଉଠି ଅଛି ମାନେ ବୁଝିିକି ଟିକେ କହିବେ ଆପଣ ଏବେ କହିବେନି ବୁଝିକି ପଛେ ଯେତବେଳେ ମୁଁ ଆପଣ ମୁଁ କଲ କରିବି। ସେତେବେଳେ ହିଁ କହିବେ ଆପଣ ମୁଁ ଏବେ ଟିକେ ମୁଁ ବାହାଘର ଅଛି କଲ କରିଥିଲେ। ମୁଁ କିଛି କହିନି ତାଙ୍କୁ ମୁଁ କହିଦେବି କଲ୍ କରିକି ଏବେ ତ ମାନେ ଟାଇମ୍ ଆପଣ ତ ଏତେ ସମୟର ଟାଇମ୍ ନାହିଁ ମୁଁ ତ ଟିକେ ଯୋଉ ସମୟ ନାହିଁ କଥା ହେବା ପାଇଁ। ମୁଁ ଆପଣ ବନ୍ଧୁ ଆପଣଙ୍କୁ ପ ଚାଲିବା ଯେତେବେଳେ କଲ କରିିକି ଆପଣ ବହୁତ ଇଏ ରେ ରହିବି ମୁଁ ଆଉ କିଛି ଖାଇନି ଲାଇନ୍ ନଥିଲା ଆପଣଙ୍କୁ କହୁଥିଲି ମୁଁ। ଖାଇବାକୁ ଯିବି ଯାଉଚି ଟିକେ ଘରକୁ। ଆପଣଙ୍କୁ ଟିକେ ମୁଁ ପରେ କଲ୍ କରିବି ଛାଡ଼ି କିଛି ସମୟ ପରେ। ଆପଣ କଣ କହୁଛନ୍ତି ବନ୍ଧୁ।
ଆଜ୍ଞା ବିଦ୍ୟୁତ୍ ଯଦି ଆସିଲା ମତେ ଆପଣ ଫୋନ କରିପାରନ୍ତି ଆପଣ ଯାଆନ୍ତୁ ମାନେ ଆପଣ ମେଡ଼ିକାଲରେ ଯେହେତୁ ଆଇଛନ୍ତି ଆପଣ ଥକି ଯାଇଥିବେ ବିଶ୍ରାମ ନିଅନ୍ତୁ ମୁଁ ରଖୁଛି। ଜୟ ଜଗନ୍ନାଥ ଜୟ ବ ଭଡ଼ ଭାଇ ଜୟ ଜୟ କରିବା